କଣ?
ବସିଥିଲି ତମେ କଣ କରୁଛ?
ମୁଏଇ ବସି ଆଉ ଖାଇଥିଲ କଣ?
ଭାତଡାଲି ତରକାରୀ ତମେ?
ହଁ ମୁଁ ଖାଇଥିଲି ଭାତ ତରକାରୀ ଆଉ ଭଜା ଆଉ ଆମ୍ବ ମ୍ବ। ହଉ ଦେହ ଭଲ ଅଛି?
ହଁ ଭଲ ଅଛି ସେମିତି ଆଉ। ଆଉ ଘରେ ସବୁ କେମିତି ଅଛନ୍ତି?
ଆଜ୍ଞା?
ଆ ତୁ ମ ଘର କୋଉଠି?
ଆମ ଘର କଟକ ଜିଲ୍ଲା ସାଲେପୁର।
ଘରେ ସବୁ କିଏ ଅଛନ୍ତି?
ହଁ ଭାଇ ମାମା ଅଛନ୍ତି ଆଉଉ ତମ ଘରେ?
ଆମ ଘରେ ଆମର ଜଏଣ୍ଟ ଫ୍ୟାମିଲି ବାପା ବୋଉ ଭାଇ ଯା ଦେଢଶୁର ଦିଅର ସମସ୍ତେ ଅଛନ୍ତି।
ହଁ ଆଉ ଘରେ ସବୁ କଣ କରୁଛନ୍ତି?
ସମସ୍ତେ ସମତେ
ହୁଁ।
ଟିଫିନ୍ କର-ଏଇ ସମୟ ଚା ଟିଫିନ୍ ହଉଥିବ।
ହୁଁ। ହଁ ଆଉ ରାତି କି କଣ ଖାଇବାକୁ ହେଇ
ରାତିକି ରୁଟି ଖିଆହବ ତମର୍ ସବ୍
ହୁଁ ହୁଁ। ହୁଁ।
ଖାଆନ୍ତି ରାତିରେ।
ହୁଁ। ହୁଁ ହୁଁ ହୁଁ ଆଉ ତମେ ସନ୍ଧ୍ୟାବେଳେ କଣ ଖାଇଥିଲ?
ସନ୍ଧ୍ୟାବେଳେ?
ତମେ ସନ୍ଧ୍ୟାବେଳେ ହଁ
କିଛି ନାଇ ଖାଲି ଚାହା ଖାଇଥିଲି।
ଓହୋ ଆଉ ତମ ଝିଅ?
ମୋ ଝିଅ ମୋ ପାଖରେ ଅଛି। ପାଠ ପଢିବ ଏବେ
ରଜରେ କୁଆଡେ ବୁଲାବୁଲି କରିବାକୁ ଯାଇଥିଲ?
ରଜରେ ହଁ ଯାଇଥିଲି ଯାଜପୁର ବୁଲିବାକୁ ଯାଇଥିଲି।
ଆଉ କୁଆଡେ ଯାଇଥିଲ?
କେବେ ଆସିବ?
ହଁ ଦେଖିବା ଯିବା। ତମ ଯାଜପୁରରେ ଫେମସ କଣ?
ଆମ ବିରଜା ମନ୍ଦିର।
ଆଉ କଣ ସବୁ
ଆଉ ଆ ଆମର ସେଇଠି ପାଖରେ ଭଦ୍ରକ ରେ ଆଖଣ୍ଡଳମଣି ଫେମସ ଅଛି
ହୁଁ।
ତାପରେ ଜଗନ୍ନାଥ ଟେମ୍ପୁଲ ସନ୍ତୋଷୀ ମା ମନ୍ଦିର ଅଛି
ହ ଏଇ ବ୍ୟାକଗ୍ରାଉଣ୍ଡରେ ପାଟି କଲେ ହବନି ହଉ ଆଉ କୁଆଡେ ବୁଲିବାକୁ ସବୁ ଯାଇଥିଲ?
ଆଉ ଆଉ ଯାଇଥିଲି ଓଡିଶା ବାହାରକୁ ବୁଲିବାକୁ ଯାଇଥିଲି।
ହ ଓଡ଼ିଷା ବାହାରେ ଓହୋ ପଣ୍ଡିଚେରୀରେ ଆପଣଙ୍କର କିଏ ରୁହନ୍ତି କି?
ହଁ ମୋ ସ୍ଵାମୀ ଜବ କରୁଛନ୍ତି ପଣ୍ଡିଚେରୀରେ।
ଓହୋ ଆଚ୍ଛା ସେଠି ସବୁ କି କି ଜାଗା ବୁଲିଲେ?
ସେଠି ସେଠି ବୁଲିଲି ଆମର ନଟରାଜ ଟେମ୍ପଲ ଗଲି ତାପରେ ମାଇଲମ ଗୋଟେ ପାହାଡ ଉପରେ ଗୋଟେ ମାଇଲମ ଠାକୁର ସେଠି ଯାଇଥିଲି। ତାପରେ ଏମତି ସି ବିଚ ବୁଲିଲି। ଆଉ ଏମିତି ମାର୍କେଟ ଫାର୍କେଟ ଲାଇନ୍ ବହୁତ ଜାଗା ବୁଲିଲି ଆଉ।
ଆଉ ସେଠି କଣ ସବୁ ଖାଇଲ?
ସେଠି କଣ ଖାଇବା ହବ ଯଦି ତାମିଲନାଡୁରେ ଫେମସ ହେଲା ଇଡଲି ସମ୍ବର ଆଉ ସେଠି ସେମତି କିଛି ନାହିଁ?
ଆଚ୍ଛା। ଆପଣଙ୍କ ସ୍ୱାମୀ କି ଜବ କରନ୍ତି?
କମ୍ପାନୀରେ ବ ସେ ଅପରେଟର ଅଛନ୍ତି ଆଉ। ମେସିନ ଅପରେଟର ନାଇଁ ମ ଏମତି ଗୋଟେ ପ୍ରାଇଭେଟ ସ୍କୁଲ ଏମତି ଅଛି ଆଉ।
ହଁ ଆପଣଙ୍କର ଝିଅ?
ମୋ ଝିଅ କୁ ଏ ପାଞ୍ଚ ଛଅ ବର୍ଷ ଚାଲିଲା ଏବେ।
ହୁଁ ଆଚ୍ଛା ଆଛା।
ଆଉ ଆପଣ ମ୍ୟାରେଜ ଫ୍ୟାରେଜ୍ କଲେଣି?
ନାଇଁ ମ୍ୟାରେଜ ହେଇନି ଏବେ ହବନି ବୟସ୍ ହେଇନି ଆଉ ଦୁଇ ତିନି ବର୍ଷ ପରେ ମ୍ୟାରେଜ ହବ ଆଉ।
ଆଉ କଣ ସେମତି କର ନା ଏମତି ଘରେ ବସିଚ?
ନାଇଁ ସେମିତି ସେଇ ଟ୍ୟୁସନ ଫସନ କରେ ଆଉ।
ଆଉ ଯୋଉ ବାଟେ ହେଲେ ଚାଲିଛି ଆଉ କର୍ମ।
ଆଜ୍ଞା। ଆଉ ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ଅଛନ୍ତି ଶାଶୁ ଅଛନ୍ତି, ଯା, ଦେଡୁଶର, ଦିଅର ଅ ଅଛନ୍ତି ଝିଆରି ଅଛି, ମୁଁ ମୋ ଝିଅ। ଆମ ଟୋଟାଲି ଆଠ ଜଣ ମେମ୍ବର।
ହୁଁ ଆଉ ରାତିରେ କଣ ଖାଇବାକୁ ହବ ଆ
ହ ରାତିରେ ରୁଟି ବନେଇବା ଆଉ କଣ ଭଜାଭଜି କରିବା।
ହଁ ହ।
ହୁଁ
ଆଉ କଣ, ଟିଭି ଦେଖିବାକୁ ଭଲ ପାଆନ୍ତି?
ହଁ ଟିଭି ତ ମୁଁ ଦେଖେ ଏ ଫୋନ୍ ଦେଖେ ସେମିତି ଦେଖେନି ଆଉ।
ହଁ
ହଁ
ଆମର ଏଠି ଖାଲି ଟିଭି ଟିଏ ଅଭ୍ୟାସ ଟିଭିଟିଏ ଦେଖିବେ। ସନ୍ଧ୍ୟାବଳେ ଖାଇନି ଖିଆ ହବ ଖାଲି ଚାହା ପିଇଥିଲି, କଣ ଖିଆ ହବ।
ଓ ହୋ। ଚା ଚା ବୋଧେ ଆପଣଙ୍କୁ ବହୁତ ପସନ୍ଦ।
କଣ କହିଲେ?
ଚା ବୋଧେ ଆପଣଙ୍କୁ ବହୁତ ପସନ୍ଦ।
ନାଇଁ ନାଇଁ ଚାହା ପସନ୍ଦ ନାହିଁ। ଖୁସିରେ ପିଏ, ଚା ପସନ୍ଦ ନାହିଁ। ଚାହା ଟା ଖୁସିରେ ପିଏ।
ହ ହୁଁ ହ ଆ ଆପଣଙ୍କ ଦେହ ଭଲ ଅଛି?
ଆଉ ଆପଣଙ୍କର?
ହଁ ମୋର ଭଲ ଅଛି। ଆଉ କେବେ ଆମ ଆଡେ ବୁଲିବାକୁ ଆସ ଉନାହାନ୍ତି ଆମର ଉଳାଶୁଣୀ ମେଳା-ଆ-ଆ-ଆ ଟାଇମରେ। ଆମର କଟକରେ ତ ଦହିବାର ଫେମସ। ବାଲି କଟକର ବାଲିଯାତ୍ରା, ଦୁର୍ଗା ପୂଜା, କାଳୀ ପୂଜା। ସବୁ ଫେମସ ଅଛି। ଆଉ ଆମର ବି ଘର ପାଖରେ ଅଛି ଓଳା ଶୁଣି ଅଛି ସେଠିକି ହୁଏ ମେଳା ହୁଏ ସେଠିକି ଆସୁନା ନହେଲେ
ଯ କେବେ ଆଉ ସମୟ ମିଳିଲେ କେବେ ଯିବା।
ହଁ ତ ଆମ ଘରକୁ ଆସିବେ ସେଇଠିକି ଆସିଲେ ଆଉ। ହଁ। ହ
ହୁଁ,
ଆଉ କୁଆଡେ ବୁଲାବୁଲି କରିବାକୁ ଆଜି ଯାଇନାହାନ୍ତି?
ହଁ ନାଇଁ ନାଇଁ ବୁଲା ବୁଲି କରିବାକୁ ଯାଇନି ଆଉ।
ଉ ହୁଁ। ଆଉ କଣ କଣ ସବୁ ଆପଣଙ୍କୁ ଖାଇବାକୁ ପସନ୍ଦ?
ମତେ,
ନାଇଁ ଖାଇବାକୁ କଣ ପସନ୍ଦ? ହଁ,
ବେଶୀ
ହଁ, ଓ ହୋ ଠିକ, କେନ୍ ପସନ୍ଦ ଆପଣଙ୍କୁ। ଆଉ ଆଉ କଣ ସବୁ ପସନ୍ଦ ଆପଣଙ୍କୁ? ନାଇଁ ମୁଁ ଆଇଁଷ ଖାଏନି, ମୁଁ ପିଓର ଭେଜିଟେରିଆନ
ନା ଛେନା ନା ଆମେ
ହୁଁ
ଆମେ ଭେଜ ସିଏ ହେଉଛି ନନ ଭେଜ ଦିଟାକୁ ପସନ୍ଦ କରୁ।
ଆଉ କଣ କୁହନ୍ତୁ? ପଢାପଢି କରୁଛ କେତେ କଣ ପଢାପଢି କରିଛନ୍ତି?
ନାଇଁ ମୋର ପ୍ଲସ ଟୁ ପଢିଛି ଆଉ ତ ପଢାପଢି କରୁନି ପଢାପଢି ସରିଗଲାଣି। ଆଉ ତ ପ୍ଲସ ଟୁ ପଢିଛି, ଆଉ ସାଇନ୍ସ ପଢିଛି, ଆଉ ପ୍ଲସ୍ ଥ୍ରୀ ଗ୍ରାଜୁଏସନ କରିନ କମ୍ପ୍ୟୁଟର କରି ଆଉ ଏ କରିନି ଆଉ ଫାମିଲି ପ୍ରୋବ୍ଲେମ ରହିଲା ତ, ସେଥିପାଇଁ ଆଉ କିଛି କରିନି ଆଉ
ଭବିଷ୍ୟତରେ ଲକ୍ଷ୍ୟ କଣ ଅଛି?
ମୋର ତ ନର୍ସିଂ ହବାର ଥିଲା ତ ନର୍ସିଂ କଲେଜ ଥିଲା ବି ନର୍ସିଂ ତ ଆଉ ତ କରିହବନି। ପ୍ରବ୍ଲେମ୍ ଅଛି ତ, ସେଥିପାଇଁ ଆଉ କଲିନି ଆଉ
ତାହେଲେ ଫାଇନାଲ
ହଉ ଆପଣ କଣ କୋଉ ଯାଇ ପାଠ ପଢ଼ିଛନ୍ତି?
ହାଉସୱାଇଫ୍ ଏବେ
ନାଇଁ ଆଉ ସବୁ ମୋର ସେମତି ଅଫିସିଆଲି
ଇଛା ଅଛି, ଜବ୍ ଫବ୍ କରିବା ପାଇଁ ଇଛା ଅଛି, ସ୍କୋପ୍ ମିଳିଲେ କରିବେ।
ହଁ ହଁ ହଁ ମୋର କମ୍ପ୍ୟୁଟର କରିଛି ନା, ତ ଅଫିସିଆଲି ଜବ କୋଉଠି? ରହିଲେ କମ୍ପାନୀଫମ୍ପାନୀରେ ତ ସେଇଠି କରିବି ଆଉ
ଆଛା। ଆଉ ଆପଣ କେଉଁ ଭଗବାନଙ୍କୁ ବେଶୀ ମାନନ୍ତି?
ମୁଁ ହନୁମାନଙ୍କୁ ବ ମାନେ ଉ ମୋର ହଉଛି ଗଣେଶ ଠାକୁର, ସିଏ ମୋର ମେ ଇଷ୍ଟା କିନ୍ତୁ ମୁଁ ହନୁମାନଙ୍କୁ ଟିକେ ବହୁତ ମାନେ, ଆପଣ?
ମୁଁ ମୋ ପ୍ରଭୁ ଜଗନ୍ନାଥଙ୍କୁ ବେଶୀ ମାନେ।
ହଁ ଆମର ତ ଓଡିଶାରେ ତ ପୁରୀର ଜଗନ୍ନାଥ ହଉଛନ୍ତି ଏଇଆ ଆଉ ସବୁ କିିଛି, ଅନାଥଙ୍କର ନା
ଜଗନ୍ନାଥ
ହେଲାଣି ବୁ ଆ, ଛତିଆ ବଟ କେବେ ଯାଇଛନ୍ତି?
ଛତିଆ ବଟ ମନେ ନାହିଁ ଯାଇଥିଲି କିନ୍ତୁ ଏତେ ଭଲସେ ମନେ ନାହିଁ, ଯାଇଥିଲି ଦୁହଜାର
ହଁ ଚାଲୁ ନାହାନ୍ତି କେବେ ଯିବା ସେ ମିନି କେଦାରନାଥ ଅଛି, ଛତିଆ ଅଛି, ବୁଲିିବାଲିକି ଆସିବା।
ଯିବା
କେବେ ଯିବେ, ହ ଆପଣ ଗଲେ କଣ ଖାଇବେ? କଣ କଣ ଆପଣଙ୍କର ଏବ ଆପଣ ସେଇଠି ଆମ ଘର ପାଖରୁ ହଉଛି ତିରିଶ ପଇଁତିରିଶ, କିଲୋମିଟର ତିରିଶ
ତିରିଶ କିଲୋମିଟର ହବ, ଆଛା।
ଆପଣ ଯଦି କହିବେ ତା ହଁ- କଣ କହିବେ ଯେ ଆପଣ ଆସିବେ କି, ହଁ
ଭଲିଅଛି ମିନିକେଦାରନାଥ ଟା ଭଲ ରହିଛି ଜାଗା ଟା ଦେଖିବା ପାଇଁ
ହଁ ଏବେ ବହୁତ ଚେଞ୍ଜ ହେଇଗଲାଣି, ମୁଁ ଦିଥର ଯାଇକି ବୁଲିକି ଆସିଲଣିି। ଆଉ-ଉ ଯଦି କୋଉଦିନ ଫାଙ୍କା ହେବେ ଆପଣ ଯଦି ଆସିବେ ଆମ ଆଡେ ତ ତାହେଲେ ଆପଣଙ୍କୁ ମୁଁ ବୁଲେଇବାକୁ ନେଇଯିବି ଆଉ
ଦେଖେଁ ଚେଷ୍ଟା କରିବି ଯିବା ପାଇଁ ତ କହି ହଉନି ଚେଷ୍ଟା କରିବି ଯିବା ପାଇଁ।
ଆଜ୍ଞା। ହଉ ହଉ ଟାଇମ୍ ହେଇଗଲା ମୁଁ ରଖୁଛି ଆଁ ହଉ ମୁଁ କାଟୁଛି ହଉ ମୋ ଆଡୁ ମୁଁ କାଟୁଛି ତ ମୋ ଆଡୁ।